ବନ୍ଧୁ ହେ ଶୁଭ ସନ୍ଧ୍ୟା, ଶୁଭ ସନ୍ଧ୍ୟା।
ଜୟ ଜଗନ୍ନାଥ ବନ୍ଧୁ, କଣ ଖବର ଭଲ ସବୁ?
ହଁ ହଁ, ସବୁ ଭଲ ଯେ କିନ୍ତୁ ହଁ ଆମର ଗୋଟେ ସରିଗଲା ତ ଆପଣ କୁହନ୍ତୁ ଏବେ ମୁଁ ଆପଣଙ୍କୁ କହୁଛି ଆପଣ ଲଗାତର କୁହନ୍ତୁ।
କାଇଁ ଆପଣ କଣ କିଛି କାମରେ ବ୍ୟସ୍ତ ଅଛନ୍ତି ନା କଣ ବା?
ହଁ ହଁ, କାମରେ ବ୍ୟସ୍ତ ଅଛି ତ ମୁଁ ଆସିଛି ଆପଣ କୁହନ୍ତୁ ଏବେ ମୋର ଗୋଟେ ସରିଗଲା ମୁଁ ସେଥିପାଇଁ ମନ ଦୁଃଖ ଅଛି। ଆପଣ ସେ ବିଷୟରେ କିଛି କୁହନ୍ତୁ।
ହଁ କଣ ଆପଣଙ୍କ ଓହ ସରିଗଲା ବୋଲି ଆପଣ ଏମିତି ମନ ଦୁଃଖ କରୁଛନ୍ତି, ଛି ଆପଣ ଟିକେ ଖରାପ ଲାଗୁନି। ସେ ସବୁ କିଛି ଭାବନ୍ତୁ ନାହିଁ ସେ ସବୁ କିଛି ଇଏ ହବ ନାହିଁ ଆପଣ ସେ ସବୁ କିଛି ମାନେ ବିଷୟରେ ଭାବନ୍ତୁ ନାହିଁ ସେ ସବୁ କିଛି ନାହିଁ ଯଦି ହେଲା ହେଲା କଣ ଅଛି।
ମାନେ କହିବାକୁ ଗଲେ ଯେହେତୁ ସେଟା ସରିଗଲା ତ ଏଇଟା ଯଦି ସରିଯିବ ତେ ମୋ ପାଖରେ ମାତ୍ର ଗୋଟେ ଇଏ କଲଟି ବାକି ରହିବ ତମ ଆପଣ କରିସାରିଲା ପରେ ମୋ ସବୁ ସରିଯିବ।
ଅର୍ଥାତ୍ ତା ଅର୍ଥୟାକୁ ମିଶେଇକ କରି ଆଉ ଗୋଟାଏ ରହିଲା?
ହଁ ହଁ ଆଉ ଖାଲି ଗୋଟେ ହିଁ ରହିଲା ଆଉ ଆପଣ ଯଦି ଯୋଗଦାନ ଦେବେ ତ ସେଇଟା ବି ହେଇଯିବ କିନ୍ତୁ ଯେହେତୁ ଏଇଟା ସରିଗଲା। ତ ମତେ ଯେହେତୁ ଆପଣ ଜାଣିଛନ୍ତି ମୋର ତ ଗ୍ରାମରେ ଦଶଟି କାମ ଥିଲା ଆମ ଗ୍ରାମର ଦଶଟି କାମ ଭିତରେ ଟ୍ରୁ ନଅଟି କାମ ଭଲସେ ହୋଇଯିବ କିନ୍ତୁ ଗୋଟେ ସେ କାମ ଭଲସେ ହୋଇପାରିଲାନି କିନ୍ତୁ ସେଥିପାଇଁ ମନ ଦୁଃଖ ଯଦି ସେ ଗୋଟିଏ ବି ଭଲ ହେଇଯାଇଥାନ୍ତା ତ ମୋର ସବୁ କାମ ସରିଯାଇଥାନ୍ତା।
ଓହୋ ଏପରି କଥା ତବେ କିନ୍ତୁ ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହେଁ ଆପଣ ଆପଣଙ୍କର ଏବେ ତ ଆଉ ଏବେ କହିବାକୁ ଗଲେ ଆଉ ତ ମାତ୍ର କେତେ ସମୟ ପରେ ମ ମାତ୍ର ଲାଗିବ କହିଲେ ଆଉ, ଆଉ କୋଡ଼ିଏ ମିନିଟ୍ ଭଳିଆ ଲାଗିବ ତ କୋଡ଼ିଏ ମିନିଟ୍ ପରେ ଆପ ପଣଙ୍କୁ ଟିକେ ମୋ କଥା ମଧ୍ୟ ଟିକେ ଧ୍ୟାନ ଦେବେ କାରଣ ତାପରେ ମୋର ଟା ମଧ୍ୟ କାମ ଅଛି ଆଉ ଦଶଟା ଭଳି।
ଆପଣ ବା ପୃଷ୍ଟି ବାବୁଙ୍କ ସହିତ କଥା ହେବେ କହିଲେ।
ହଁ କୋଡିଏ ମିନିଟ ଭାବରେ ଯଦି କଥା ହେବି ମୁଁ ସେଇ ଆଠଟା ଦଶ ବେଳକୁ ତାଙ୍କୁ କହିଦେବି କିନ୍ତୁ ଆପଣ ଯଦି ମୋ ସହ ଗୋଟେ କି ଦୁଇଟା ଯଦି ଆପଣ ମୋ କାମରେ ସାହାଯ୍ୟ କରିଦିଅନ୍ତେ ଆଉ ବାକି ମୁଁ ତାଙ୍କ ସହ, ଆଉ କିଛି ଆପଣଙ୍କ ସହ ମଧ୍ୟ କରିଦିଅନ୍ତି।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣଙ୍କୁ ଗୋଟିଏ ଦୁଇଟି ମୋ କାମରେ ସା ଆପଣଙ୍କ କାମରେ ସାହାଯ୍ୟ କରିଦେବି। ଆପଣ ବି ମଧ୍ୟ ମୋ ଗ୍ରାମରେ ଯେହେତୁ କାମ ଚାଲିଛି ମୋ ଗ୍ରାମରେ କାମ ମଧ୍ୟ ସାହାଯ୍ୟ କରିଦେବେ। ବାକି ତ ରାତିରେ ତ ଆପଣ ଜାଣିଛନ୍ତି ଭାରି ଅସୁବିଧା ହୁଏ, ତ ଆପଣ କାଲି କରିବେ ମୁଁ ଆପଣଙ୍କ ସହିତ। କାଲି କଥା ହେଇଯିବେ ନିଶ୍ଚିନ୍ତ।
ଆପଣ ରାତିରେ ମାନେ ମାଗେଣା ଅଛନ୍ତି ତ?
ରାତିରେ ମୁଁ ମାଗଣା ନାହିଁ, ଏବେ ଟିକେ ମୁଁ ଆସିଥିଲି ଚିକେନ କିଣିବାକୁ ମୁଁ ଚିକେନ ନେଇକି ଏବେ ରୋଷେଇ କଲେ ଆମେ ଭାଇ, ଭଉଣୀମାନେ କଷିକି ଟିକେ ଭୋଜି କରିଥାନ୍ତୁ।
ଇଏ କି କଥା ଆପଣ ବା ନିଜେ କହୁଥିଲେ ଆଜି କଣ ଆପଣଙ୍କ ଗ୍ରାମରେ ଭୋଜି ଅଛି ନା କଣ?
ଭୋଜି ଯାଇଥାନ୍ତି ଯେ ଯେହେତୁ ଆମର ଘର ଲୋକ ଯାଉନାହାନ୍ତି ତ ଆପଣ ଜାଣିଛନ୍ତି ଆମ ଘର ଲୋକ ଛାଡୁନାହାନ୍ତି ଯେହେତୁ ମୋ ଦେହ ଖରାପ କିଛି ଦିନ ତଳେ ହୋଇଥିଲା ତ ଛାଡିଲେନି ତ ଭାଇ ପୁଣି ଆମେ ଭାବିଲା ଆମେ ନିଜେ ଘରେ ଆଣିକି ଖାଇଦବା।
ହଁ ସେଇଟା ମଧ୍ୟ ଠିକ କଥା କଣ କେମିତି କଣ ଚିକେନ ପକୋଡା ହୁଏ ମତେ ଟିକେ ତାର ପ୍ରଣାଳୀଟି ମତେ ଜଣେଇ ପାରିବେ କାରଣ ମୁଁ ତ କେବେ କରିନାହିଁ ନା।
ନାଇଁ ନାଇଁ ମୁଁ ତ ଆପଣଙ୍କୁ ଜଣେଇଥାନ୍ତି କିନ୍ତୁ ମୁଁ ଆପଣଙ୍କ ଭିଡିଓ ଟି ଦେଖିଥିଲି ଆପଣ ତ ଜାଣିଛନ୍ତି କେମିତି ହୁଏ ବୋଲି ତ ମୁଁ ଆପଣଙ୍କୁ ଆଉ କଣ କହିବି ଆପଣ ଜାଣିକି ବୋଧହୁଏ ମୋ ସହିତ ମ ଥଟ୍ଟା କରୁଛନ୍ତି। କାଳେ ମୁଁ ଆପଣଙ୍କୁ ଭୁଲ କହି ଦେବି ଆଉ ଆପଣ ମୋତେ ତାହା ସୁଧରିବାକୁ କହିବେ।
ନା ନା ମୁଁ ସେମିତି କହିବିନି ଆପଣ ନିଶ୍ଚିନ୍ତ ରୂପରେ ପୁରା ଭଲସେ କୁହନ୍ତୁ କି କେମିତି କଁ କରିଆକୁ ପଡିବ ବୋଲି?
ଠିକ୍ ଅଛି ଠିକ୍ ଅଛି ମୁଁ କହିବି, ମୁଁ ଯେତେବେଳେ କରିସାରିବି ଆପଣଙ୍କୁ ଏକ ଚିତ୍ରଟି ତାର ପଠାଇବି ଆଉ ଆପଣଙ୍କୁ ପ୍ରଣାଳୀ ମଧ୍ୟ କହିଦେବି। ଆଉ ତ ମୁଁ ଆପଣଙ୍କୁ ଯେହେତୁ କଥା ଦେଇଛି ତ ମୁଁ ଗୋଟେ କିି ଦୁଇଟା କରିଦେବି ଆପଣଙ୍କ ସହିତ, ତାପରେ ମୁଁ ମୋ କାମରେ ଲାଗି ପଡ଼ିବି କଣ କହୁଛନ୍ତି?
ନା ନା ପଛରେ ପଛରେ ଆପଣ କହିକରି କେତେବେଳେ ପଛ କରିଦେବେ ମୁଁ ଜାଣନି। ମତେ ତାର ଚିତ୍ର ଦରକାର ନାହିଁ ମତେ ଟିକେ କହିଦିଅନ୍ତୁ ଯଦି କେମିତି କଣ ଯଦି ଆପଣ ପକୋଡା କେମିତି କଁ କରନ୍ତେ ମୋତେ ଟିକେ ଖୁସି ଲାଗନ୍ତା ଏବେ ଟିକେ ଶୁଣିଥାନ୍ତି ମୁଁ।
ନାଇଁ ନାଇଁ ମୁଁ ଜାଣି ନାହିଁ ସେଟା କେମିତି ହୁଏ ସେଟା ଆମ ଭାଇ ଜାଣିଛନ୍ତି। ତ ସିଏ କରିବା ଆମେ ପକୋଡା କରିବୁ ନାହିଁ ଏବେ, ଆମେ ଖାଲି ଏବେ ଚିକେନଟିକୁ ଭଲ ଭାବରେ ରାନ୍ଧି କରି ତାକୁ ମସଲା ପକେଇ ଖାଇବୁ ପକୋଡା କରିବୁ ଭାରି ଇଚ୍ଛା ଥିଲା ଯେ କିନ୍ତୁ ସନ୍ଧ୍ୟା ସମୟରେ ବହୁତୁ ସମୟ ଲାଗିବ ଆପଣ ତ ଜାଣିଚନ୍ତି ଗ୍ରାମରେ ଟିକେ ଗ୍ୟାସ ର ଅସୁବିଧା ଗ୍ୟାସ ଅସୁବିଧା ହୋଇପାରେ ନହେଲେ ଆଉ ଷ୍ଟୁଲିସ୍ ଚୁଲିରେ ଜାଳିଲେ ପୁଣି ଅସୁବିଧା ହେବ ରାତ୍ରୀ ସମୟରେ ପୋକ ପଡ଼ିପାରିବେ ତ ସେଥିପାଇଁ।
ଆପଣଙ୍କ ଯଦି ରୋଷେଇ ଜଣା ନାହିଁ ତେବେ ଆପଣ କଣ ପାଇଁ ମିଛରେ କହୁଥିଲେ କି ମା ମୁଁ କରିବାକୁ ଯାଉଛି ବୋଲି କହି ଦେଇଥାନ୍ତ ପ୍ରଥମେ। କି ଆପଣଙ୍କୁ ମାନେ ଦରକାର ବୋଲି ଯୋଉ ଇଏ ବୋଲି କିନ୍ତୁ ଆପଣ ସେତେବେଳେ କଁ ପାଇଁ ମନା କଲେ?
ନାଇଁ ମୁଁ ମନା କରିନାହିଁ ମତେ ଆସେ ରୋଷେଇ କରି, ମତେ ଚିକେନ ଟିକେ ରୋଷେଇ କରି ଆସେ ତାର ତରକାରୀ ଆଉ ତାକୁ ଭଲ ଭାବରେ କଷା କରି। ଖାଇ ଆସେ କିନ୍ତୁ ଏଇସବୁ ପ୍ରଣାଳୀ ପକୋଡା ସେସବୁ ପାଇଁ ମୋତେ ଅନ୍ୟ ଏକ ପାଉଡର ଭଳି ଏକ ଜିନିଷ ଦରକାର ଆଉ ସେ ପାଉଡରଟି ମିଳୁନାହିଁ। ମୁଁ କରିଦେବି ଚେଷ୍ଟା କଲେ କିନ୍ତୁ ଯେହେତୁ ପାଉଡର ତ ଏଠି ମିଳୁନାହିଁ ତ ଟିକେ ଦୂରକୁ ଯିବାକୁ ପଡିବ ରା କିଏ ଯିବ ଆପଣ ତ ନିଜେ କୁହନ୍ତୁ?
ତାହା ମଧ୍ଯ ଠିକ୍ କଥା, କିନ୍ତୁ ଆପଣ ତେବେ ଏବେ କଣ କରିବେ ବୋଲି ମାନେ ମାନେ ପୁରା ପ୍ରସ୍ତୁତି କଲେ, ତରକାରୀ କରିବେ ନା ପକୋଡା କରିବେ?
ଆମେ ପ୍ରଥମେ ଟିକେ କଷା କରି ଖାଇବୁ, ଆଉ ଯେତିକି ରହିବ ତାକୁ ରାତ୍ରି ଭୋଜନ ପାଇଁ ରଖିଦେବୁ।
ଓ ହୋ କେମିତି କେଜାଣି ଆପଣ ସେ କଷା ତରକାରୀ ଭଲ ଲାଗୁଛି? ମତେ ତା ନାଁ ଶୁଣିକରି ବାନ୍ତି ଉଠାଇ ଯାଉଛି।
ମୁଁ ତ ଏବେ ଅଛି କୁକୁଡ଼ା ରହିବା ସ୍ଥଳୀରେ। ଆପଣ କହିବେ ଯଦି ମୁଁ ଆପଣଙ୍କୁ ଛୋଟ ଚିତ୍ର ପଠାଇଦେବି ଆପଣ ଦେଖିଦେବେ।
ନା- ନା ଥାଉ ସେ ଆପଣ ସେ ଯୋଉ ଅଧା ପୁଅ ଅଧା ଝିଅ ଭଳି କାମ କରନ୍ତୁ ନାହିଁ। ମତେ ତାହା ପୁଣି ଆପଣଙ୍କ ପଛରେ ମୁଁ ଚିଡେଇଲେ, ଆପଣ କହିବେ କଣ ନା ମତେ ଚିଡେଇଲା ବୋଲି।
ହଉ ଛାଡନ୍ତୁ ମୁଁ ତ ଆପଣଙ୍କୁ ସେଇଆ କହୁଥିଲି, ଆପଣ ହିଁ ମତେ ପଚାରିଲେ ତା କେମିତି ପ୍ରଣାଳୀ କୁହନ୍ତୁ? ଆ ଆପଣ ତ ଯେହେତୁ ଜାଣିଛନ୍ତି, ଆପଣଙ୍କୁ ଘୃଣା ଲାଗେ ତ ଆପଣଙ୍କୁ ପ୍ରଣାଳୀ କି ଭଳି କହିବି, ଯେ ଆପଣଙ୍କୁ ଖରାପ ଲାଗିବ ନା ନାହିଁ।
ମୁଁ ନିଶ୍ଚୟ ନିଶ୍ଚୟ ମତେ ଭଲ ଜିନିଷରେ କେବେ ଖରାପ ଲାଗେ ନାହିଁ। ତେଣୁ ଆପଣ ଚାହିଁଲେ ମତେ ଭଲ ଜିନିଷ ଶିଖାଇ ପାରିବେ।
ତ ମୁଁ ତ ଆପଣଙ୍କୁ ଭଲ ଜିନଷ ଶିଖାଇବ ବୋଲି କହିଲି, ଆପଣଙ୍କୁ ପନିର ପକୋଡ଼ା କହିପାରିବି କୋବି ପକୋଡ଼ା କହିପାରିବି, କିନ୍ତୁ ଆମିଷ ପକୋଡ଼ା କହିଲେ ଆପଣ ଖରାପ ଭାବିବେ। ସେଥିପାଇଁ ମୁଁ ଆପଣଙ୍କୁ କିଛି କହିଲି ନାହିଁ।
ଓ ଆଚ୍ଛା ଏପରି କଥା କି, ହଉ ମୋତେ ଟିକେ ପନିର ପକୋଡା କେମିତି ହୁଏ? ମତେ ଟିକେ କହିଲେ?
ହଁ- ମୁଁ ତାହା କହିବି, କିନ୍ତୁ ଆପଣ ବୋଧେ ବନ୍ଧୁ ବୋଲି ମତେ ଖରାପ ଭାବିଦେଲେ ଛାଡ଼ନ୍ତୁ। ମୁଁ ଆପ ଆପଣଙ୍କ ଭଲ ଚିନ୍ତା କରୁଥିଲି, ଆପଣ ମତେ ଖରାପ ଭାବିଦେଲେ।
ନା- ନା ସେପରି କିଛି କଥା ନାହିଁ ଆପଣ କୁହନ୍ତୁ କୁହନ୍ତୁ, କେମିତି କଣ ପନିର ପକୋଡ଼ାଟି ଟିକେ ହୁଏ ଟିକେ କହିଲେ?
ହଁ- ହଁ ତାହା ପାଇଁ ଆମକୁ ବହୁତ ଗୁଡ଼ିଏ ସାମଗ୍ରୀ ଦରକାର, ମୁଁ ତାହାକୁ ଲେଖି ଆପଣଙ୍କୁ ପଠେଇଦେବି, କଣ କହୁଛନ୍ତି?
ନା- ନା ଲେଖିକି କିଛି କହିବା ଦରକାରନାହିଁ, ଆପଣ ଏମିତି କହିଦିଅନ୍ତୁ ମୁଁ ଶୁଣିଦେବି ମୁଁ ଖୁସି। ଆପଣ କହୁନାହାନ୍ତି କଣ କଣ ଦ ତାର କଣ ନାହିଁ?
ମୁଁ କହିଦିଅନ୍ତି ଯେ, କିନ୍ତୁ ମୁଁ ଆପଣଙ୍କୁ ଭଲ ଭାବରେ ବୁଝାଇ ପାରିବି ନାହିଁ। ତ ଆପଣ ଦେଖା ହୁଅନ୍ତୁ କେବେ ଆମେ କରିବା ସାଙ୍ଗେ ସାଙ୍ଗେ ଜିନିଷ କିଣିବା, ଏତେ ବି କଷ୍ଟକର ନୁହଁ। ଜିନିଷ କିଣି ଖାଲି କରିବାର ଅଛି, ଆଉ ସହରରେ ତ ଆମକୁ ସବୁ ଜିନିଷ ମିଳିଯାଏ।
ମୋତେ କାଇଁ ଏପରି ଲାଗୁଛି କି, ଆପଣ ମୋ କଥାଟିକୁ ମାନେ ଓଲଟାଉଛନ୍ତି ବୋଲି। ଆପଣ ତ ସିଧା ସିଧା କହିବେ, କଣ ଦରକାର କଣ ନାହିଁ। କେମତି କଣ କରନ୍ତି?
ହଁ- ହଁ ତାପାଇଁ ଆମକୁ ପନିର ଦରକାର, ପ୍ରଥମେ ଆମକୁ ଦୋକାନକୁ ଯାଇ ଆମ ଘର ପାଖରେ ତ ଜାଣିଛନ୍ତି, କେତେ ଭଲ ଭଲ ଦୋକାନ। ତ ସେଇଠାରୁ ପନିର ଆଣିବା ପନିର ଟାକୁ ଭଲ ଭାବରେ କାଟିବା କାଟିକରି ତାକୁ ରଖିବା, ମୁଁ ଆପଣଙ୍କୁ ସାମଗ୍ରୀ ବିଷୟରେ କହିଦଉଛି। ଆପଣ ତ ପକ୍ରିୟା ଜାଣିଦେବେ ଆଉ।
ନାଇଁ ନାଇଁ ସାମଗ୍ରୀ କହନ୍ତୁ, ତାପରେ କେମତି କଣ ଗୋଳା ଗୋଳି କରିବି କ କଣ କରିବି ସେଇଟା ମତେ ଟିକେ କୁହନ୍ତୁ?
ଠିକ ଅଛି ଠିକ ଅଛି, ମୁଁ ଗୋଳା ଗୋଳି ବିଷୟରେ ବି କହୁଛି। ଆପଣ ତ ପନିର ନେଇ ଆସିଲେ ଆଳୁ ଏକ ପାଉଡର ଟି ମିଳୁଛି। ତ ଯେହେତୁ ସେ ଇଂରାଜୀ ଶବ୍ଦ ତ, ମୁଁ ସେଇରା ଭଲସେ କହିପାରିବିନି। ଆଉ ସେ ଆପଣ ବୁଝିଯାଆନ୍ତୁ। ସେ ପାଉଡରଟି ଆଣିବେ ପ୍ରଥମେ ପନିରଟିକୁ କା ଟି ଦେବେ ଭଲ ଭାବରେ କାଟିଲା ପରେ, ତାକୁ ଯଦି ଆପଣ ଚାହିଁବେ ସେମିତି ସେ ପାଉଡ଼ର ଟିରେ ଗୋଳେଇକି ଦି ଲଙ୍କା ଲୁଣ ପକେଇ ପାରିବେ, ନହେଲେ ଆପଣ ତାକୁ ଭଲ ଭାବରେ ଭାଜିକି ମଧ୍ୟ କରିପାରିବେ। ଆ ଆପଣଙ୍କୁ ଯେଭଳି ଭଲ ଲାଗିବ, ନା ଆଉ କଣ କହୁଛନ୍ତି?
ହୁଁ ନିଶ୍ଚୟ ନିଶ୍ଚୟ, ତାପରେ କଣ କରିବାକୁ ପଡିବ ଟିକେ କହୁନାହାନ୍ତି?
ତାପରେ ତାକୁ ଭଲ ଭାବରେ ଗୋଳାଇକି, ତାକୁ ଆରାମ ସେ ସେଥିରେ ଯେଆ ମସଲା ସବୁ, ଉପକରଣୀୟ ମସଲା ଦରକାର ସେ ମସଲା ସବୁ ପକାଇବେ ଯେ ଏପରିକି ଆମର ହେଇଗଲା କିଛି ଆ ଲୁଣ, କିଛି ଲଙ୍କାଗୁଣ୍ଡ ଆଉ ଆଉ କିଛି ରହିଲା ଆମର ଏକ ଦ୍ରବ୍ୟ। ସେ ଦ୍ରବ୍ୟ କଲେ ସେଇଟା ଭଲ ଭାବରେ ଫୁଲି ଉଠେ। ତାହା ମଧ୍ୟ ମୁଁ କହିପାରିବି ନାହିଁ। ସେ ତା ଆପଣ ବୁଝିଯିବେ, ଆପଣ ଯଦି ଭଲ ରୋଷେଇ କରନ୍ତି। ତାକୁ ତାପରେ ଭଲସେ ଭାଜିବେ କିଛି ସମୟ, ତାପରେ ହେଇଗଲେ ତାକୁ ଆରାମସେ ଟମାଟ ଆଉ ଲଙ୍କାର ର ମିଶ୍ରଣ ସହିତ ମେ ଲଗେଇକି ଖାଇବେ।
ଓହୋ ଏପରି କଥା ତେଵେ ନୁହେଁ କି ଆଚ୍ଛା ହଉ ଠିକ୍ ଅଛି ମୁଁ ମଧ୍ୟ ଗୋଟେ ପନିରର ଗୋଟେ ମାନେ ରୋଷେଇ ଟେ ଜାଣିଛି। ଯଦି ଆପଣ କହିବେମାନେ ଆଜି ତ ଆଉ କହି ହବ ନାହିଁ ମୁଁ ଭାବୁଛି କି ଆପଣଙ୍କୁ ଆରଥର ମୁଁ ଯେତେବେଳେ କଲ୍ କରିବି ସେଇ ସମୟରେ ଯାଇକି ମୁଁ ସେ କଥାଟି ଆପଣଙ୍କୁ କହିବି।
ନାଇଁ ନାଇଁ ସେମିତି ନାଇଁ ମୋର ଆଉ ଗୋଟିଏ ଅଛି ଆପଣ ଯେତେବେଳେ ମୁଁ କଥା ହେବି ଆପ ଆପଣ ମୋତେ କରିଦେବେ ମୁଁ ଆଗାମୀ ଦୁଇ ତିନି ମିନିଟ୍ ପରେ ଯେତେବେଳେ ମୁଁ ସାମଗ୍ରୀ ନେଇ ଘରେ ରଖିବି ସେ ସମୟରେ ଆପଣ ମତେ କହିବେ।
ଆଚ୍ଛା ହଉ ତବେ ସେଇଟା ମଧ୍ୟ ଠିକ୍ ଅଛି ଚଳିବ ସେଥିରେ କିଛି ମୋର ଅସୁବିଧା ନାହିଁ।
ହଁ ହଁ ଠିକ୍ ଅଛି ଏହାପରେ ଆପଣ ଟିକେ ଅପେକ୍ଷା କରିବେ ସାତଟି ପଚାଶ ସମୟ ଯାଏଁ ମୁଁ ସାତଟି ପଚାଶ ରେ ଆପଣଙ୍କୁ ଆଉଥରେ କରିବି କଣ କହୁଚନ୍ତି?
ନିଶ୍ଚୟ ନିଶ୍ଚୟ ଅଛ କିଛି ଅସୁବିଧା ନାହିଁ। ଆପଣ ନିଶ୍ଚିନ୍ତ ରୂପରେ ମାନେ ଇଏ କରି ଖାଆନ୍ତୁ କିଛି ଅସୁବିଧା ନାହିଁ।
ହଁ ହଁ ତା ବି ଠିକ କଥା ଆପଣ ସହିତ କରିବି ବୋଲି ମୁଁ ମୋବାଇଲ ଟିକୁ ଚାର୍ଜ ପୁରା ଫୁଲ ରଖିଥିଲି ଆପଣ ସହି କାମ କରି କରି ମୋ ପାଖରେ ଏବେ ବଇଆଶି ପ୍ରତିଶତ ର ବାକି ରହିଚି ଆଉ ବୟାଶି ପ୍ରତିଶତ ଯଦି ଅଛି ମୋତେ ବସାଇବା ଦରକାର ନାହିଁ ମୁଁ ଆପ ଣଙ୍କ ସହିତ କାମ କରି ସାରିଦେବି। ହୁଁ।
ଓହୋ ଗୋଟେ ଦ ମାନେ ଗୋଟେ ଦରଦନିଆ ଆଉ ଏବଂ କଷ୍- ଟ ଦିଅ ଜିନିଷ ଗୋଟେ ଦେଖିଦେଲି ମାନେ ମୋର ଲାଗିଲା ଏମିତି ମୋ ଭିତରେ ସେମିତି କିଛି ହେଇଯାଉଛି।
ଆପଣ ଟିକେ କୁହନ୍ତନ୍ତୁ ଓଡିଆରେ ଆପଣ ଏମିତି କହିଲେ ମୁଁ କଣ ବୁଝିବି ଆପଣ ତ ଜାଣିଛନ୍ତି ମୋ ଅନ୍ୟ ଭାଷା ବୁଝିପାରେନି ସେଇଟା କଷ୍ଟକର ଯନ୍ତ୍ରଣାଦାୟକ ହୋଇଥିବ ଆପଣ ଏମିତି କଣ ଦେଖିଲେ କି?
ମୁଁ ଦେଖିଦେଲିି ଗୋଟେ ପିଲାଟିଏ ଖେଳୁଥିଲା ଗୋଟେ ଗୋଟେ ଲମ୍ବା ବାଡ଼ି ସହ ଏବଂ ତାର କଣ ହେଲା ନା ଗୋଟେ ଜାଗାରେ ମାନେ ଏମିତି ବାଜିଗଲା ଯେ ସିଏ ଆଉ ରହିପାରିଲ ନାହିଁ ତେଣୁ ତାହାକୁ ଦେଖି ମୁଁ ମଧ୍ୟ ରହିପାରିିନହିଁ।
ଆପଣ ବୋଧୁଏ ଝରକାରେ ଦେଖିଲେ ନା ମୋବାଇଲରେ ଦେଖିଲେ?
ନା ନା ମୋବାଇଲରେ ଦେଖିଲି ଝରକାରେ କଣ ଦେଖିବି।
ହଉ ହଉ ଠିକ ଅଛି ଠିକ ଅଛି ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ସାତଟି ପଚାଶ ସମୟରେ ମୋ ଜିନିଷଟି ରଖିକି ମୁଁ ଆପଣଙ୍କୁ ପୁନର୍ବାର କରୁଚି କଲ୍ କଣ କହୁଛନ୍ତି?
ହୁଁ ନିଶ୍ଚୟ ନିଶ୍ଚୟ ଆପଣ ଭଲସେ ଆପଣ ମାଗଣା ହୋଇକରି ମତେ ନିଶ୍ଚିନ୍ତ ରୂପରେ ମତେ ଜଣେଇବେ ଆଉ।
ଠିକ୍ ଅଛି ମୁଁ ମାଗଣ ହୋଇ ଆପଣଙ୍କୁ ଜଣଉଚି ଆପଣ ସେହି ସମୟଟି ବିଶ୍ରାମ ନିଅନ୍ତୁ ଧନ୍ୟବାଦ।